ହଁ
ହ୍ୟାଲୋ ଶୁଭ ପ୍ରଭାତ।
ଗୁଡ଼ମର୍ନିଂ।
ଗୁଡ୍‌ ମର୍ଣିିଂ କଣ ଖବର ଆପଣଙ୍କର?
ଭଲ ଭଲ।
ଆଉ କଣ କରୁଛନ୍ତି ଏବେ?
ଏବେ ଅଛି ବସିଛି, ଏବେ ଟିକେ ଫାଙ୍କା ଅଛି।
ଆଚ୍ଛା, ଆଚ୍ଛା। ଆଉ ସେ ମାନେ ଆ କଣ କରନ୍ତି ଆପଣ?
ମୁଁ ଘରେ କାମ ହାଉସ ୱାଇଫ ତ। ଘର କାମ ସାରିକି
ଆଁ ଆପଣଙ୍କୁ ଘୁନିବାକୁ ପସନ୍ଦ।
ଆଜ୍ଞା।
କୁଆଡେ କୁଆଡେ ଯାଇଛନ୍ତି ଆପଣ? ମାନେ
ନାଇଁ କେବେ କୁଆଡେ ଯାଇନି। ସେଇ
ହଁ ଆପଣ ଯାଇନାହାନ୍ତି?
ନାଁ।
ଏ ଆପଣଙ୍କ ରଜ କେମିତି ଗଲା?
ରଜ ଅ ଭଲ।
ଓ ଆଉ କଣ କଲେ ରଜରେ?
ରଜରେ ପିଠା ପୋଡ ପିଠା ହେଇଥିଲା, ଚକୁଳି ପିଠା ସରୁ ଚ ଆଜ୍ଞା।
ଦୋଳି ଖେଳିଲେନି ଆପଣ? ହ୍ୟାଲୋ! ଆପଣ ଦୋଳି ଖେଳିଲେନି? ହ୍ୟାଲୋ!